ଓ
ହଁ କଣ କରିଥିଲୁ କି?
ହ୍ୟାଲୋ।
ହଁ କଣ କରୁଛୁ?
ଏଠି ମା ତଳେ ଶୋଇଥିଲା ମୁଁ ଏଠି ଶୋଇଥିଲି।
ଓ ହୋ। ଆଉ ସ୍କୁ- ମୁଁ ଏ ଶୋଇଛି ଖାଇବା ପିଇବାକୁ ଦେଇ ଦେଇଦେଇକି ଆସକି ଏକଥା ଶୋଇଲି।
ହାଁ।
ମୁଁ କହିଲି ସମସ୍ତଙ୍କୁ ଖାଇବାକୁ ଦେଇ ଦେଇକି ଆସିକି ଶୋଇଛି।
ଝିଅ କଣ କରୁଥିଲା?
ଝିଅ ଏଇଟା ଖେଳୁଛି।
ଝିଅ।
ଝିଅ ଖେଳୁଛି ଖେଳୁଛି। ଆଉ ତୁ - ନା ନା ଶୋଇନାହିଁ ତୁ ଖାଇସାରିଲୁଣି।
ହଁ ଖାଇସାରିଲିଣି।
ଓହୋ କଣ କରୁଥିଲା ଏବେ ମାମା?
ମୁଣ୍ଡ ଟିକେ ଜୋରରେ କହିବୁ।
ହଁ ମୁଁ କହିଲି ତୋ ମାମା କଣ ଆଜି ରୋଷେଇ କରିଥିଲା?
ହଁ ହଁ ହେଇଥିଲା ଆଜି। ଭାତ ଡାଲି। ବାପା ଆଜି ମାଠିଆରେ ଦହି ଆଣିଥିଲେ। ଆ ଆଉ ଉ। ହୁଁ ଚିକେନ ଆସିଥିଲା।
ଓ ହୋ।
ତମ ଘରେ ଆଜି କଣ ହେଇଥିଲା?
ଆମର ଆଜି ମାଛ।
ନା ମାମାଙ୍କୁ କହୁଥିଲି ଦେଇ ଦେମୁ। ଖାଇ ଦେଇେଇଥାନ୍ତୁ ଦହି ସହିତ। ମାମା କହିଲା କି ଡେରି ହଉ ପଛେ ଆ। ଦିନରେ ଚିକେନ ଖାଇ ଦେଇଥା ଚାରିଟା ବେଳକୁ ଦହିଖାଇବୁ
ହଁ ଦହି ସହିତ ଚିକେନ ଖାଇବୁନି। ଆଇଁଷ ସହିତ ଦହି ଖାଆନ୍ତିନି ଆମର ଆ- ଆଜି ମାଛ ହେଇଥିଲା ଯେଉଁ ତରକାରୀ ମାଛ ତରକାରୀ କରିଛି। ଆଉ।
ମାଛ ହେରିକା ସବୁ ମିଳି ଥିଲା।
ହଁ। ଆମର ସକାଳେ ମାଛ ରାତିରେ ଚିକେନ୍।
ଦି ଦିଟାରେ ନେବୁ।
କଣ କହିଲୁ?
ଦି ଦିଇଟାରେ ନବୁ।
ହଁ ଦି ଦିଟା ହବ ରାତିରେ ଚିକେନ ସକାଳେ ମାଛ। ଦ ଦିଟା ନିହାତି ହବ।
ଭାଇ କଣ କରୁଛନ୍ତି?
ସିଏ ବା ଯାଜପୁର ଯାଇଛନ୍ତି। ଯାଜପୁର ପଳେଇଛନ୍ତି। ଏ କଣ କାମ ଅଛି ଗୋଟେ ମୋବାଇଲ ଆଣିବେ ନୂଆ ମୋବାଇଲଟେ ଆଣିବେ। ସେଇଥିପାଇଁ ଯାଇଛନ୍ତି ତାଙ୍କର ଗୋଟେ ନୂଆ ମୋବାଇଲ ଟେ ଆଣିବେ। ଏଟା ପୁରୁଣା ହେଇଗଲାଣିଟା। ଖରାପ ହେଇଯାଉଛି ତ। ସେଥିପାଇଁ ନୂଆ ମୋବାଇଲ ଟା ଆଣିବେ। ଆଉ ମା ତୋ ପାଖରେ ବି ଶୋଇଛି। ତୋ ମା ମା ଶୋଇଛି ତୋ ପାଖରେ।
କଣ?
ତୁ ମା ପାଖରେ ଶୋଇଛୁ।
ନା ମା ଏଇ ତଳେ ଶୋଇଛି। ମୁଁଏଇ ଉପରେ ଶୋଇଥିଲି।
ଆଉ ଟିଉସନ?
ହୁଁ।
ସ୍କୁଲ ଯାଇନୁ କିରେ?
ସ୍କୁଲ।
ହଁ।
ଆଜି ପା ମହରମ ଯେ ଆମ ସ୍କୁଲ ଛୁଟି।
ଓ ହୋ ହଁ ଲୋ ଆଜି ସମସ୍ତଙ୍କ ସ୍କୁଲ ଛୁଟି ମହରମ ରେ ମୋର ଆଉ ଏତେ
ସ୍କୁଲ ଖୋଲା ତାଙ୍କର
ତାଙ୍କର ସ୍କୁଲ ଖୋଲା? ତମ ସ୍କୁଲ ଟା ବନ୍ଦ ତମର ଗମେଣ୍ଟ ସ୍କୁଲ ଟା ନା ଯୋଉଁ ଇଏଟା
ନାଇଁ।
କଣ?
ଆଦର୍ଶ ଟା ଗମେଣ୍ଟ ନୁହେଁ କି?
ହଁ ସେଇଥି ପାଇଁ ସେଇ ଯୋଗୁଁ ଉ ଆ ଆମର ଛୁଟି ତାଙ୍କର ଖୋଲା ଆଉ।
ହଁ। ତୁ କାନରେ ମୋବାଇଲ ଟାକୁ ଦଉନୁ କି?
ମତେ ଟିକେ ଶୁବେନି ତ ହଁ ମତେ ଟିକେ ଶୁବେନି ସେଇଥି ଯୋଗୁଁ।
ତୁଆ କର ପାଠ ପଢ଼ୁଛୁ କାନ ଟିକେ ଟେଷ୍ଟ କରିଦେ ଯାଇକି ମେଡ଼ି ଡିକାଲ୍ ରେ।
ମୁଁ ଲାଉଡ ସ୍ପିକର ଦେଇ କିନା ଶୁଣେ।
ହଁ ଯେ ତୁ କା ଏଥିରେ ଲାଉଡ଼ ସ୍ପିକର ହବନି ରେ
ହଁ।
ଯୋଉଁ ତୁ ସ୍ପିକର ଦେଇକି ଯୋଉଁ ଲାଉ
କୁ ଟିକେ କାନ ଟା ଯାଇକି ଟିକେ ଦେଖେଇ ଦେଇକି ଆଣେ।
ମୋର କାନ ଦୋଷ ଅଛି ଆଖି ଦୋଷ ଅଛି ସବୁ ଦୋଷ
ହଁ ଅ ଆଖି ଦୋଷ ଅଛି ମୋବାଇଲ୍ ଦେଖିଲେ ଆଖି ଦୋଷ ହବ।
ଥରେ ଯାଇଥିଲି ବସ ଦୋକନ
ମୁଁ କହିଲି ଟିଉସନ୍ ଯାଇଚୁ।
ଥରେ ଯାଇଥିଲି ସେ କହିଲେ କି ସପ୍ତାହେ ପକାଅ ଯଦି ଭଲ ହେଲା ତାହେଲେ ଆସି ଥିବ ଚଷମା ଲଗେଇବ ବାବା ନେଲେନି ଆଉ। ତାପରକୁ ସ୍କୁଲ କୁ ଥରେ ଆ ଖିଟେଷ୍ଟ କରାଇବାକୁ ଜଣେ ଲୋକ ଆସିଥିଲେ ସିଏ ଦେଖିଲେ କହିଲେ ଆମ ଦୋକାନ କୁ ଯିବ ଆମ ମେଡ଼ିକାଲ କୁ ଯିବ ବାବା ଆଉ ନେ ଲେନି।
ତୁ ଯୋଉଁ ଭୂମିକା ହସ୍ପିଟାଲ ଯାଇନଥିଲୁ କି?
ହୁଁ।
ଆଁ
ଆଁ
ତୁ ଭୂମିକା ଭୂମିକା ମେଡ଼ିକାଲ ଯାଇ ନଥିଲୁ କି?
ଭୂମିକା।
ହଁ ଭୂମିକା।
ଭୂମିକା ସେଟା କୋଉଁଠି? ଏ ଯୋଉଁ ହଁ ହଁ ହଁ। ଭୂମିକା ନା ନା ସେଠିକି ଯାଇନଥିଲି।
ମୁଁ ବା ସେଇଠିକି ଯାଇଥିଲି ମୋ ଆଖି ଭଲ ହେଇଗଲା ସେଇଠି।
ଆଉ ତୁ କେବେ ଆସିବୁ?
ମୁଁ ଏଗାର ତାରିଖ ଆଡ଼କୁ ଯିବି ଏଗାର ବାର ଆଡ଼କୁ।
ଏଗାର ବାର ଆଡକୁ ଆସିବୁ ରହିବୁ ନା?
ହଁ ରହିବି। ଏଗାର ବାର ଆଡ଼କୁ ଯିବି ଘରକୁ ରହିବା ପାଇଁ ଯାତ୍ରା ନୁହେଁ କି ରଥଯାତ୍ରା।
ମାମୁନ ଦିଦି କଣ କହୁଥିଲା ଆସିବନି?
ଆମେ ଆମେ ଆସିଲା ବେଳକୁ ତୁ ପୁରୀ ପଳେଇଥିଲୁ। ନାଇଁ ନା ଆମେ ଯୋଉଦିନ ଆସିଲୁ ତୁ ପୁରୀ ପଳେଇ ନଥିଲୁ ନା। ତୋ ବାବା ମାମା ତୁ ପୁରୀ ପଳେଇଥିଲ। ଆରେ ତୋତେ ଶୁଭୁ ନେଇକିରେ? ରୋନ
ହଁ।
ତତେ ଶୁଭୁ ନେଇକିରେ?
ନାଁ ମ ମୁଁ କଣ କରିବି ହର୍ନ ମାରି ଦଉଛି।
ତତେ କିଛି ଶୁଭୁନି ତୋ କାନଟା ଟିକେ ଯାଇକି ଦେଖା।
ତୁ କାନ ପୁରା ସଫା କିନ୍ତୁ ଉ କାହିଁକି କେଜାଣି ଶୁଭୁନି। ହ
କାନ ପ୍ରୋବ୍ଲେମ୍ କାନରେ ଡ୍ରପ୍ ପକା ଆଣିକି। ଆଜିଠୁ କଣ କାନ ଶୁଭୁନି ତୋ ପାଠ ପଢା କଣ କରିବୁ ତୁ? ତତେ ତ ସାର୍ ଗୋଟେ କଥା କହୁଥିବେ ପଢଉଥିବେ ତୁ ତ ଆଉ ଗୋଟେ କଥା ଶୁଣୁଥିବୁ। କେମିତି ପାଠ ପଢ଼ିବୁ? ଟିକେ ପାଠ ପଢ଼ିବା କଥା ଶୁଣିବୁ ନା ଶୁଣିବୁନି? ଟ୍ୟୁସନରେ ତୋତେ ଯାହା କହୁଛନ୍ତି ଶୁଭା ଯାଉଚି?
ସ୍କୁଲରେ ଶୁଭୁଚି।
ଆଉ ଟିଉସନରେ ଯାହା କହୁଛନ୍ତି ଶୁଭା ଯାଉଚି?
ହଁ।
ଆଉ ଏଠି କେମିତି ଶୁଭୁନେଇଲୋ?
କେଜାଣି ଏପାରେ ସବୁବେଳେ ଶୁଭୁନି?
ତୋର ଏତେ କାନ ଦୋଷ? ଆ ଆଖି ଖରାପ ହେଲାଣି କାନ ଖରାପ ହେଲାଣି ତା ତାପରେ ଆଉ କଣ ହବ? ମୁଣ୍ଡଟା ଆଉ କେତେ ଦିନେ ଖରାପ ହେଇଯିବ।
ଆଉ ସମସ୍ତେ ତମ ଘର ଲୋକ ଖାଇ ଖୁଆ ସାଇଲେଣି?
ହଁ ସମସ୍ତେ ଖାଇ ଖୁଆ ସାଇଲେଣି। ଆଉ କେଇ ନାହାଁନ୍ତି ଆମର ଏଇନା ଖାଲି ଶୋଇବୁ। ଖାଇକି ଖାଇ ସାରିଲୁଣି ଶୋଇବୁ ଖାଲି। ଆଉ ମା ତମର ସମସ୍ତେ ଖାଇସାଇଲେଣି ନା?
କଣ କହିଲୁ?
ତମର ସମସ୍ତେ ଖାଇସାଇଲେଣି?
ହଁ ଆମର ଖାଇସାଇଲେଣି ବାବା ବୋଧେ ଗାଧେଇ ନ ଥି ଗା ଗାଧେଇ ନାହାଁନ୍ତି ବୋଧେ ସେ ଯିବେ ଗାଧେଇକି ଆସିଲେ ମାମା କୁ ଖାଇବା ମାମା ତ ଖାଇବାକୁ ଦବ ତାର ଆସିବ ମାମା ତାର ସିଲେଇ କରିବ ଆଉ।
ଓହୋ ସିଲେଇ କରିବ ତାପରେ ତମ ବ୍ଲାଉଜ ପଡିଛି ସିଲେଇ କରିବା ପାଇଁ।
ମା ର ମୋର ଆସିଲୁ। ହଁ ମୋ ମାମା ଗୋ ନୂଆ ମେସିନ୍ନ ଆଣିଛି ପା।
ହଁ ମୁଁ ତ ଜାଣିଛି ମୁଁ କହିଲି ତାଙ୍କ ନିଜର ସିଲେଇ କରୁଛନ୍ତି ନା ଆଉ ସିଲେଇ ପଡୁଛି। ଟିକେ ଦଉଛନ୍ତି ବ୍ଲାଉଜ୍
କଣ କହିଲୁ?
ମୁଁ କହିଲି କିଏ ବ୍ଲାଉଜ ଦଉଛନ୍ତି ନା ନା ସିଏ ନିଜେ ସିଲେଇ କରୁଛନ୍ତି
ନା ନା ସେ ନିଜେ ସିଲେଇ କରିଛି କଣ ଗୋଟେ? ପେପର ରେ କାଟିକିନା କଣ ସିଏ ରଖିଛି ସେଇ ପେପର ଟାକୁ କାଟିକିନା ସେ ସିଲେଇ କରୁଛି
ହଁ ଶିଖୁଛନ୍ତି।
ସେ ଲିକୁ ମାଉସୀ ର ବିଷାଇତା ମାମାର କେତେ ଜଣଙ୍କର ସିଲେଇ କରିସାରିଲାଣି ସବୁ।
ହ ହ ଭଲ ନା ସିଲେଇ ମେସିନ୍ ପକ ସିଲେଇ କରିବ।
ମୁ ଦିଦିର ରଜକୁ ବହେ ବ୍ଲାଉଜ ସିଲେଇ କରିଥିଲା।
ହଁ। ତାଲ ତାରି
ଆଉ ମୁଁ ଯୋଉଠି ଟ୍ୟୁସନ ଯାଉଛି ତାଙ୍କ ଘରକୁ ତାଙ୍କ ମାମା କହିଥିଲେ ଯେ। ଦେଲେଣି ତାଙ୍କ ବାହାଘର ଶୋଇଲାଣି। ଆଉ କହିଁ ଦେଲେନି ବ୍ଲାଉଜ ସିଲେଇ କରିବାକୁ।
ଓହୋ ସେ ବୋଧେ ଆଉ କୋଉଠି ଦେଇ ଦେଇେଇଥିବେ ସିଲେଇ କରିବା ପାଇଁ।
ତୁ ଗୋଟେ ମେସିନ୍ ଟା ଆଣନୁ।
ମୁ ବାଣୀବି ଗୋଟେ ମୁଁ ପା ଗୋଟେ
ଆଣିବୁ ସିଲେଇ କରିବୁ ଆଉ।
ତୁ ଏନକା ତାହେଲେ ଶୋଇବୁ
କଣ କହିଲୁ?
ମୁଁ କହିଲି ତୁ ଅନେକା ଶୋଇପଡ଼ିବୁ।
ଆ ହଁ ଏଇନାକେ ଶୋଇପଡିବି ରଖ ଆଠ ମିନିଟ ଆଗୁଆ ହେଇି
ହଉ ହଉ କହନା।
ହଉ ର।
ହଁ।